ଲବା
ଆ ଏ କଣ ହଉଛି ତୁ କଣ ମନାଉଥିଲୁ?
ହଁ। ସରିଲେ ଦେଖିବା। ଆଉ କଣ ହ ପିଛରେ?
ମୁଁ କହିଲି ହାପି ହେରିକା କୁ ପଚାରିବି ଆପଣଙ୍କର ଆସିବେ କି ନାଇ ନା ମନା କଲେ ମୁଁ କହିଲି କାଇଁ ଆସିବେନି ନା ତମର ଗୋଟେ ରୋଡ ଭଲ ନା ଆଉ କଣ ଭାଇ?
କାରଣରୁ ବାହାନା
ହଁ ହ। ହାଫି ସେ ଦି
ଆରେ ରୋଷେଇ କଲନି ଯେପିସ କଣ?
ରୋଷେଇର ତ ଖରାପ ନଲେ ହାଫିସା ଟିକେ ଶଣ୍ଠାଳିଆ ରହନ୍ତି। ହଁ ବାହାଘ ରହିଲେ ଯେମିତି ସେମତି ଦବା ପଡିବ ନା ନାଇଁ ହ୍ୟାଲୋ।
ଓ ହସାବବ କିନ୍ତୁ ଖର୍ଚ୍ଚା କରୁଛି ନିଜେ ପିଛା
ଏ
ପଇସା କିନ୍ତୁ ନିଜ ପିଛରେ ଖର୍ଚ୍ଚ ପାରୁନି।
ହଁ ନିଜେ ଉଡଉଛି କିନ୍ତୁ ସତକଥା
ଟଙ୍କାଟେ କାହାକୁ ଦେବେନି
ନା
ହଉ ଆଉ ବାହାହବ ନା ନାହିଁ ବା
ନା ବା
କଣ ସତରେ ବାହା ହବନି
ନାଁ
ହାସ
କଣ ହବନି ବେ କଣ କଣ ଗୋଟେ ଟୋକି ମିଳୁନାହାନ୍ତି ବୋଲି ଅଛି ନା
ଟୋକି ପୁଣି ତାକୁ ମିଳିବେନି
ହଁ
ସିଏ ପଟେଇଦବ ସତ୍ୟାଜିତ୍ ପଣ୍ଡା ମାଷ୍ଟର ଭଳିଆ ଆଉ ପଣ୍ଡା ମାଷ୍ଟର ସେଦିନ କୋଉ ଭଳିଆ କହିଲା ଦେଖିଚୁ ଟି? ଚନ୍ଦା ମୁଣ୍ଡ ଚନ୍ଦା ମୁଣ୍ଡିଆ ସେ ଚାହା ଦୋକାନ ପାଖ କଇଲାନି
ସେଲୁଟି
ମୁଁ ନଥିଲି ପୁଣୀ?
ଏ ଭଗବାନେ ତମେ ଆସିନତ ତେମେ ତମେ ପଣ୍ଡା ମାଷ୍ଟର ଟି?
ହଁ ତମ ବ୍ୟାଚରୁ କୋଉ ଟୋକି କଇଲୁ? ଏକ ଚୁଟକି ମାରିବି ଶିଏ କଇବ ମୋର।
ତା ମୁଁହରେ ମୁତି ଦେଇକି ପଳେଇଲେ ସବୁ। ଏ ଯୋଉ ଲିପସା ଲିପସା ଟା ଜାଣିଚୁ ଟି?
କିଏ?
ସାଗ ଶାଗତିୟା ମାଝି ଯୋଉ?
ହଁ
ଏଇ ଏ ପଣ୍ଡା କହିଲା ତୁ ଘରୁକୁ ଗଲେ ମତେ ଫୋନ କ ଗଲାବେଳେ ମତେ ଫୋନ୍ କରିବୁ।
ହୁଁ
ଏ ଆଉ ପଳେଇଯା କ ଆଉ ଫୋନ କରିନି। ଇଏ ନା ଲିପ୍ସା କିଏ ଗୋଟେ ହେଲା। ଏ ହେଲା ଲିପ୍ସା।
ଲିପ୍ସା ହେଇଥବ
ହଁ ସେ ପଳେଇଚି ଆଉ ଫୋନ କରିନି। ଆଉ ପଣ୍ଡା ପଣ୍ଡା ମାଷ୍ଟର ପୁରା ହିଟ ଆଉ ତୁ ଘରକୁ ପଳେଇଚୁ ମତେ କାଇଁ ଆଉ ଫୋନ କରିନୁ ଏମିତି କହିଲା।
ଉ ତା ମନ ଇଛା ନା କଣ ଚାଲିବ ସବୁ
ହେଲା ଏ ଭାଇ ତାକୁ କଅ ମୁଁ ସାର ଆ କଣ ପାଇଁ କଲ କରିକି ଯିବି ଯେ? ଗଲା ସଇଲା ଗଲା ସଇଲା ଟୋ ସେ ପୁରା ଘାଣ୍ଟି ଦେଇକି ପଳେଇ ଯାଇଚି ଆଉ
ସଇଲା ମାନେ ଆଉ କାହାକୁ ମାନିବନି। ସେ ଯେତିକି ମାଇଣ୍ଡ ଲାଗିଚି
ହେ ଭାଇ ସଇଲା-ଭାଇ ସଇଲା ମାନେ ମୁଁ ତମକୁ ଚିହ୍ନନି। ତେମେ କିଏ? ନାଆ
ରାତ ଗଈ ବାତ ଗଈ।
ସେଇଠି ଶୁଭମ ସାର କହିଥାନ୍ତେ।
କଣ?
ପଣ୍ଡା ଜାଗାରେ ଥାନ୍ତେ
କଅ ହେଇ ଥାନ୍ତା?
ନା ସୁପୁନୁର କଥାଟି ମନ ଦେ ନା।
ଶୁଭଂସାରୀ ତୁ ଶୁଭଂସାରଙ୍କ କଥା ଶୁଣିଲେ ତୁ ମାନ ମୁଣ୍ଡରେ ହାତ ଦବୁ। ଏ ମାଷ୍ଟର ଆମକୁ ଆରେ ଇଏ ମାଷ୍ଟର ଆମକୁ ଆଇଟି ପଢେଇ ଆକୁ ଆଇଟି ଶୁଣନୁ ଆଇ ଆମକୁ କଣ ହଷ୍ଟେଲକୁୁ ଆସିକି?
ହାଁ ସେ ଯାଇ ଫାଇ ଷ୍ଟାର ଯାଇ ଫାଇ ଷ୍ଟାର ଯାଇ ମୁଁ ଜାଣିିଲି ଫାଇଷ୍ଟାର ଯାଇ ରାମସାର ଯାଇ ଲେଡିସ ହଷ୍ଟେଲ୍‌ ସେ ସବୁବେଳେ ଲେଡିସ ହଷ୍ଟେଲ୍‌ ସବୁ ହଁ ମୁଁ ଜାଣିଚି।
ଛାଡ଼ ଛାଡ଼ ମୁଁ କଣ କରିମି ଏ କଥା ଶୁଣିଲି ଯେତେ ବେଳେ ମୁଁ କହିଲି ମା ଶୁଭ ମାଷ୍ଟର ବି ଏମିତିଆ।
ନା ପଢେୟାକୁ ଯାଉଥିଲା ନା।
ହ ଆ ହରଦମ ବା ପରୀକ୍ଷା ଟାଇମରେ ହରଦମ ନେଇକି ସେ ହ ପସିଲା ବର୍ତ୍ତାଲିୀ ପରୀକ୍ଷ ତୁ କାମ କଣ ଯେ?
ଉହୁଁ।
ହଁ ବଟନୀ ପରୀକ୍ଷାରେ ଯୋଉ ବଟନୀ ପିଲା ପଳେଇଆଇଚି ଆ ଟି ପିଲା ଅଛନ୍ତି ଆ ଟି ପିଲା ଅମର ପୁର ଫାଷ୍ଟ ପରୀକ୍ଷା ଆରମ୍ଭରୁ ପରୀକ୍ଷା ଲାଷ୍ଟ ଯାଏଁ ବାଇଚି।
ଅ ବସିବ ଆଉ।
ହଁ କଲେଜ ହେଇଚି ତମର ତମେ ଏମିତି ହବ
ହମ୍ ଦୋନୋ ଭାଇ ଦୋନୋ ତବାହି
ତନ ଭାଇ ତନ ଦବା ହି ନା ତମ୍ବାଖୁ
ହୋଇ ସେ ରଙ୍ଗ ଥିଲା ଶୁଭମ ମାଷ୍ଟର ମୁଁ ଦେଖିନି ରେ
କଣ?
ଦେଖିଲୁ ଭିଡିଓ ଫିଡିଓ କୋଉଭଳିଆ କରିଥିଲା?
ଓ ହଁ ତୁ ଏଥର ଦେଖୁନୁ ହ ଯଦି ଷାଠିଏ ସତୁରିଟା ଏଇ ମାନ ଆସେ ତ
ଓ ଆଇଲା ବା ଛାତ୍ରୀ ଏଟା ହଣ୍ଡେ
ଏକଚାଳିଶ ଟା। ଏକଚାଳିଶ ନାଅ ଷାଠିଏ ସତୁରି ରହିଲୁ ତାର ଆଉ କଣ? ଯଅବ
ତା ଜୀବନ ଦେଖିନଥିବ ବୋଧେ ପାଇଲା ଏ ବର୍ଷ ହଁ ଏଭର୍ଷଉ ଛୁଆ ନାହାନ୍ତି କୋଉ ସେଇ ଦି ଦିଚାରି ଟା ମତେ ସେ ଗେଡି ଲାଗେ
ଜୋଉ ବେଟା
ଅ କମନ୍
କେଜାଣେ ଆମର କଣ ଜଣାପୁଥିଲା
ମା ଆମ ପିଲା ଜଣା ପଡନଥୁଲେ ତୁ ବା ଗୋଟେ
ୟା
ଜଣା ପୁନଥିଲା ଆମ ପିଲା
କୁହନ୍ତୁ
ସେତ ଜଣା ପନୁଥିଲେ ଲାଷ୍ ତୁ ଦୁଇ ଚାରି ମାସେ
ମାସେ ଦି ମାସେ ତ ଚାରି ମାସେ କ
ଉହଁ କୋଉଭଳିଆ। ଆପିଲା ସମତିଙ୍କର ପାଠଥିଲା। ସ୍ଵାଧୀନ ସ୍ଵାଧୀନ କଲେଜ୍ ପଳେଇଲା ଉଁ।
ହଁ ହଁ।
ଆମେ ତ ହବ। ଦିନରାତି ପାଠ ନାହିଁ। କଣ ପଢିଲେ କିଛି ବି ସେଇ।
ଆମର ଟୋଟାଲ ପଢିବା ନୁହେଁ। ଆମେ ପଢିବୁ ସେଇ ରାତି ଦି ତିନି ଘଣ୍ଟା ପଢୋଉ।
ମୁଁ ଟୋଟାଲି ମୋର ମ୍ୟାଥ୍ ପରିକ୍ଷା ଖରାପ ହେଇଗଲା ଯୋ ସବୁ ଖରାପ ବା ମ୍ୟାଥ୍ ପରିକ୍ଷା ଦିନ। ଦେଖିନି ଟୋଟାଲ କିଛି। ହବ ତ ହବ ତ ଅଧିକାକୁ ନେଇକି ଗ୍ୟାପ ମିଳୁଥିଲା।
ଆଉ ଆସେ ଯାହା କଥା ଇଏ କଥା।
ଆ ଟିକେ ଭଲ ଲାଗୁ ଗଲା କଥା ଗଲା ଏ ହଁ।
ସ ନାଇ ସେମିତି ହବନି। ଅଡ଼ଶପୁରରେ ଯାଇ କଲେ କ୍ଳାସ।
ହଁ ହବନି। କ୍ଲାସ କରିବୁ ଯେ କ୍ଲାସ କାଇଁ କରିବୁ ଯେ ତୋର କଣ ଦକାରେ।
ଏ।
କଣ ଦକାର ତୋର।
ଆ ମୋ ଇଚ୍ଛା ମୁ ସଳା ଭିତରେ ପଶିକି କ୍ଲାସ କରିବି।
ତାର ସିନା ହେଲେ ଯୋଉଠି ଯିବୁ।
ହଁ ଚ ସେ ଉଦୟନାଥରେ ହେଇଯିବ ନା ଜାଣିଛି ଉଦୟନାଥ ଚ ହେଇଗଲା ମାନେ ତୁ ଉଦୟନାଥରେ କରିବ ହଁ ତିନି ନମ୍ବର।
ତିନି ନମ୍ବର ରେ ପକେଇଚି ରହିଥା। ହବନି କାଇଁ ହବ କ୍ଲାସ ହବ ଖାଲି ଆଇ କାର୍ଡ ଟା କାହାର ଗୋଟେ ନେଇଯିବୁ।
ଆଉ ଗୋଟେ ଡ୍ରେସ୍ ଟା।
ଡ୍ରେସ ଟା ଆମ ଇଏ ଡ୍ରେସ ସମାନେ।
କୋଉଟା କଲେଜେ।
ନା ଧଳା ସାର୍ଟ କଳା ପ୍ୟାଣ୍ଟ।
ଉଦୟନାଥ। ହେ ନା।
ଜାନୋଉନା କଣ ତୁ।
ଆ ରେଡି ପ୍ଲସ ଥ୍ରୀ।
ଅବା। ଏ ଧଳା ସାଟୁ କୁ କଳା ପେଣ୍ଟ ପୁରା। ମତେ କହୁଛି।
ଆ ତୋ ସଇଲା ଆଉ ଆଉ କଣ ଦରକାର।
ଆମ ଅଟୋନୋମସ ରେ ହେଲେ ଗୋଟେ ପ୍ରକାର ପ୍ଲସ ଥ୍ରୀ। ନିମାପଡା ଅଟନବ୍
ଆ ରେଡି।
ଆମ କଲେଜ ଆମ କଲେଜ ଡ୍ରେସ ଯାହା। ଆମ ଗୋପ୍ କଲ୍ କଲେଜ୍। ପ୍ଲସ ଥ୍ରୀ ଡ୍ରେସ ସେୟା।
ମାନ କ ଣ ଇଏ ଗମେଣ୍ଟ।
ହଁ ବା ଗମେଣ୍ଟ ଗ
ଗମେଣ୍ଟ କଲେଜ ଦେଖିବା କଣ ଗୋଟେ କରିବାକୁ ନାଁ
ପ୍ରଭାଘର ଘରୁ ପଳେଇଚୁ
ତମର ବ
ତା ନାଁ ତା ନାଁ ନେଲେ ମୋତେ ତମେ ଭାତ କାଲି ସକାଳୁ ମିଳିବ।
ମନୁ ବଢିଆ କାଲି
ଆଉ ତା ପୁଅ କଣ କଲା ବା ତା ପୁଅ ନିଟ୍ ପାଇଲାଟି।
ଏ ପରୀକ୍ଷା ଦେଖୁଛୁ ତୁ ନିଟି ତିନିଥର ପରୀକ୍ଷା ହେଲାକି।
ହଁ ମ୍ବା ରି ରି ଲି
ବି ନିଟି ଭିନିଟି କିବା ଏଇ ଏକାଉସୀ ରେ
ହଁ ଵା ପୁଣି ନିଟ୍ ପେପର କେମିତି ଦେଖୁଚୁ ଟି ହେଲିକପ୍ଟର
ସେ ପୁଣି ସେ ଭାଇରଲ
ପୁଣି ଶିଖିବାରୁ
ସିଏ ଭାଇରଲ ଆରେ ଫାଷ୍ଟ ଫାଷ୍ଟ ଯେତେବେ ଭାଇରାଲ ହେଲା
ତାପରେ ସେକେଣ୍ଡ ରେ ରି ଇନି ହେଲା ସିଏ ହେଇଥିଲା ହେଲିକପ୍ଟର ରେ ହେଲିକପ୍ଟର ଏୟାର ଫୋର୍ସ ତାର ଥିଲା ଇଏ
ମଢ଼ୀ ହୁଁ।
ଏୟାରପୋର୍ଟଅଣ୍ଡର ରେ ଆଇଲା ତାପରେ ତାପରେ ପୁଣି ଏବେ ତ ହଉଛି ପୁଣି କଣ ହଉଛି ଦେଖିବା ଆଉ
ବ ସେ କମିଟର
କେଜାଣି ଏଥର କସେନି ଦେଖି ହାଡ଼ ବୋଉତୁ ଭୋଉତୁ ହାଡ଼ ପଡିବ।
ବହୁଉ ହାର୍ଡ ମାନେ
ଟପ ଟପ ଟପେଷ୍ଟ ପଡିବ।
ପଢୁ ପଢୁ ନଟ ଲିକୋଡା ନା
କଣ?
ବାବାରକୁ ପୁଣି ଦେଖି ବର୍ଷେ ରହିବ।
ଏଇ ଟୁ ଟୁ।
ବୁଢା ବାଳ ପାଚିଯିବ ହେଲେ ତା ପୁଅ ପାସ୍ ହେଇପାରିବନି।
ହେ ଯାହା ଯୋଉ।
ଏ।
ଯା ହଉଛି ହଉ। ହୁଁ ଯାହା ହଉ ତମେ ଟିକେ ଉଧ୍ୟଉନ ତ ପଳେଇଲ।
ମୁଁ ତ ଭାବିଛି ସେ ଆଉ ଆଉ କଣ କରି ଦେଖିବା ଟ୍ରାଏ ନ କଲା ଆଉ କଣ ହବ ତୁ କହିଲୁ? କହି ଏମତି କହିଦବି ମୁଁ କହିି
ଦେଖି ଦଉଛ ନାଇଁ।
ଏଇଆ ତ କରି ଆଉ କଣ କରିବି କି?
ଉଁ। ସେଠୁ ଅଫଲାଇ
ଯୋଉଠି ରହୁଛି ମୁଁ ତ ହାଫ କିଲୋମିଟର ବିଜେପି କଲେଜ ଯାଇଛି।
କଳ୍ପନାଠୁ ଆ
କଳ୍ପ ବିଜେପି କଲେଜ ପାଖରେ ମୁଁ ରହୁଛି ଟି ମୁଁ ସକାଳେବେଳେ ଯେତେବେଳେ ଆମର ଯଉ ଫିଜିକାଲ ରହୁଛି।
ଛି। ସେଇ ପାର୍କ ପାର୍କ ଯାଉଛି।
ହଁ ବିଜେପି କଲେଜ ଗ୍ରାଉଣ୍ଡରେ ରୋହୁଛି। ବିଜେପି କଲେଜର ରାଉଣ୍ଡ।
ଅଣ୍ଡରରେ ଯାଉଛନ୍ତି ଆଉ।
ହଁ।
ଯା। ନାଇ ତ କେହି ଦେଖି ଦଉଛ ନା ନାହିଁ।
କେ ଜାଣି କଣ ହଉଛି ଭବିଷ୍ୟତ କଥା କି ଜାଣିଲେଣି?
ଭବିଷ୍ୟତ ଆମକୁ କହୁଛ ଆଉ ଟାଇମରିକି।
ଏଇଟା ବୁଧବାର ଜଣା ପଡିବ ବା କୋଉ କଲେଜ ହେଲା?
ହଁ ନା କହିବ ଟାଇ ମାରିକି ଆଉ
ଏଇନା କହିବ ନା ଟାଇମରିକି।
ଆମେ କହିବୁ ଟାଇମ ଅଛି ତମେ ତ ଚେଷ୍ଟା କଲନି ଆମେ ଆଉ କଣ କରିବୁ?
ଆ ତାର ମୋବାଇଲି କିଣା ନା ସେ ମୋବାଇଲି।
ନାଇଁ କିଣା ହେଇଚି ନା।
ମୋବାଇଲି ଟେ କିଣା ହବ ମେସ ରହିବ ଆଉ ବାପାକୁ କିଣି ଆଣିବେ
ମୁଁ ତ ସେଇ କଥା କହିଲି କୁହନ୍ତି ନା ଆଗକୁ ଆଗକୁ ଆଗକୁ
ହୁଁ।
ପ୍ରୋବ୍ଲେମ୍ ହବ।
ହୁଁ।